ହ୍ୟାଲୋ ହଁ କୁହନ୍ତୁ କଣ କରୁଛନ୍ତି?
ହଁ ମୁଁ ଏଇଠି ବସିଥିଲି ଆଉ। ଆପଣ କଣ କରୁଛନ୍ତି?
ଆଚ୍ଛା। ଆଉ ଆମର ବି ଏମିତି କାମ ଚାଲିଛି ଅଛି ଏପଟ ସେପଟ ହେଉଛି ଆଉ। ଆଉ ରୋଷେଇ ସରିଲାଣି ଆଉ ମତେ ବି ଆସୁନି ଆପଣଙ୍କର କ୍ଲିଅର୍ ପୁରା ଆସ୍ତେ ଆସ୍ତେ ଶୁଭୁଛି।
ହଁ ଶୁଭିଲା ଏଥର।
ହଁ ଶୁଭୁଛି ଟିକେ ଟିକେ ଆଉ।
ଏଇନା କହୁଥିଲେ ଭଲ ଶୁଭୁଥିଲା ତ।
ହଁ ହଁ।
ଆଉ ଖାଇବାକୁ ପିଆ ସରିଲାଣି ସକାଳ।
ହଁ ହଁ ସରିଲାଣି।
ଓ ହଁ ହଁ କେଉଁଠୁ କହୁଥିଲେ କହିଲେ।
ମୁଁ ଭୁବନେଶ୍ୱର।
ଏଇ ଭୁବନେଶ୍ଵର ତାଲେ ଆମ ଘର ପାଖରେ ପୁରା ଆଉ।
ଆପଣଙ୍କ ଭୁବନେଶ୍ୱରରେ ନା।
ହଁ ହଁ।
ହଁ ହଁ।
ଆଉ ଖାଇବାରେ ସବୁ ସକାଳେ କଣ ସବୁ ଖାଇଲେ।
ଅ ସକାଳୁ ହେଇଛି। ଆଉ ଉପମା ମୋଟ ତରକାରୀ ହେଇଥିଲା। ଖାଇଛୁ ଆଉ ଆପଣ କଣ ଖାଇଲେ।
ଆମର ସକାଳୁ ଏ ଇଟିଲି ହେଇଥିଲା ସେଇ ମଟର ତରକାରୀ ଚଟଣୀ। ପିଲାମାନଙ୍କର ସବୁ ସ୍କୁଲ ଖୋଲିଗଲାଣି ନା
ହଁ ହଁ ହଁ।
ସେଇଥିପାଇଁ ତାଙ୍କ ମାନକୁ ବି ଟିଫିନ୍ ଦେବାକୁ ପଡୁଛି ସକାଳୁ ଆଉ ସକାଳ ଜଳଖିଆ ଟା ଟିକେ ଭଲରେ ନ ଖାଇଲେ ବି ସିଏ ଯିବେନି ଖାଇ ପିଇ ପୁଣି ନେଇକି ଯାଉଛନ୍ତି।
ହଁ ହଁ।
ଆ ଆପଣଙ୍କର କେତୋଟି ପିଲା?
ମୋର ଦିଇଟା ପୁଅ।
ଦିଇଟି ପୁଅ ନା?
ହଁ ହଁ ହଁ, ଆପଣଙ୍କର?
ମୋର ଯୋଡିଏ ଝିଅ ଆଉ।
ଓ ବଡ଼ ନା ଛୋଟ ଛୋଟ।
ନାଇଁ ଏ ସବୁ ଛୋଟ ଛୋଟ, ମାନେ ଛୋଟ ମାନେ ବଡ଼ଟା ପଡ଼ୁଛି ଷଷ୍ଠରେ। ସାନ ଟା ପଢୁଛି ତୃତୀୟରେ ଆଉ।
ଆଛା ଆଛା, ହଁ ହଁ। ମୋର ବଡ଼ ହେଇଗଲାଣି, ମୋର ପୁଅ ବିଟେକ୍ କରୁଛି ବଡ଼ ପୁଅ। ଆଉ ସାନଟା ଅଷ୍ଟମରେ ପଡୁଛି ଆଉ।
ଓହୋ, ତାହାଲେ ତ ବଡ ହେଇଗଲେଣି ସେ।
ହଁ ହଁ ବଡ଼ ହେଇଗଲେ ହଁ।
ହୁଁ ହୁଁ। ଆଉ ଘରେ କଣ ସବୁ ଫ୍ୟାମିଲି, ସବୁ ପରିବାର ମିଶିକି ସବୁ ରୁହନ୍ତି ନା ସବୁ କଣ?
କଣ?
ପରିବାରରେ ସବୁ କିଏ ସବୁ ରୁହନ୍ତି?
ପରିବାରରେ, ମୁଁ ତ ଭୁବନେଶ୍ଵରରେ ରହୁଛି ମୋର ଦିଇଟା ପୁଅ ମୁଁ ରହିଅଛୁ ରହୁଛୁ। ତାପରେ ବାକି ଶାଶୁ, ଶ୍ୱଶୁର, ଦିଅର, ଜା ଏମାନେ ତ ଗାଁରେ ରହୁଛନ୍ତି। ଆଉ ମା, ଭାଇ, ଭାଉଜ ସେମାନେ ବି ଗାଁରେ ରହୁଛନ୍ତି, ଅଲଗା ଗାଁରେ ଆଉ।
ଓହୋ, ଯାହା ହଉ ଆପଣ ଆସି କି ଏଠି ଏକୁଟିଆ ରହିଛନ୍ତି, ପିଲାମାନଙ୍କୁ ସମ୍ଭାଳୁଛନ୍ତି ସେଟା ବଡ କଥା। ଆଉ ଦିପର ଖାଇବା ପାଇଁ କଣ ସବୁ
ଦିପହର ପାଇଁ ବି ହେଇଛି ଭା ଭାତ, ଡାଲି, ଛୁଇଁଆଳୁ ବେସର, ଶାଗ ହେଇଛି କଲମ ଶାଗ ଆଉ ତାପରେ କଲରା ଭଜା ହେଇଛି, ମାନେ ଚାଲିଛି, ହବ ସବୁ।
ଓ ହ
ହବ ଏସବୁ ଅଛି ଆଉ।
ଆମର ଏବେ ତ ଆଗକୁ ଏଇ ବର୍ଷା ଫର୍ଶା ଏବେ ଟିକଏ ହେଲାଣି, ଭାରି ଜୋରେ ଗରମ ହେଉନଥିଲା କି?
ହୁଁ-ହୁଁ।
ହୁଁ ଲୋକମାନେ ତ ଘରେ ସବୁ ଲଗେଇ ସାରିଲେଣି ଆଜିକାଲି। ଥଣ୍ଡା ପାଇବା ପାଇଁ ସବୁ ଏସିି ଲଗେଇ ସାରିଲେଣି। ହଁ, ସେଥିପାଇଁ କି ଭାରି ମାନେ ଆଉ କାହାକୁ ଗରମ ବେଲି କେହି ଜାଣୁନାହାନ୍ତି କିନ୍ତୁ ବାହାରକୁ ଗଲେ ସବୁ ଜାଣୁଛନ୍ତି ଆଉ, ଘର
ହୁଁ, ନା।
ନା।
ହଁ-ହଁ ସେଇ? ତ ଆଉ ଗରମ ଏତେ ବି ଗରମ ହଉଛି ବିନା ଏସିରେ ରହି ହଉନି।
ହଁ ନାଇଁ ଆଗକାଳରୁ ପୁଣି ରହୁଥିଲେ ଲୋକମାନେ।
ହଁ କିନ୍ତୁ ସେ ଟାଇମରେ ବି ବା ଗରମ ଥିଲା କିନ୍ତୁ ଗଛ ପତ୍ର ମାନେ ମାଟି ଘର ସବୁ କେତେ ସୁବିଧା ଥିଲା।
ହଁ।
ଆଉ ଏବେ ତ ଗଛପତ୍ର ହିଁ ନାହିଁ ସହର ମାନଙ୍କରେ। ଗାଁ ମାନଙ୍କରେ ଯାହା ଟିକେ ଅଛି
ଏବେ ତ ଗଛଲତା ସବୁ ଲୋକ ଆଣିକି ଖାଲି ଘର କରିଦେବାକୁ ବ୍ୟସ୍ତ ଜଣେ ଗୋ ଗୋଟିଏ ଘରେ ରହିପାରୁଥିଲେ ଏବେ ଯୋଉ ଗୋଟେ ଲୋକର ଦଶଟା ମାନେ ଜାଗା ପକେଇକି ଘର। କରୁଛନ୍ତି, କଣ ହେଇଯାଉଛି?
ହଁ ସେୟା।
କଣ ସେତେବେଳେ ସେ ଗୋଟିଏ ଘର ଗାଁ ଗହଳିରେ ସମତେ ସେ ଗୋଟିଏ ଘର ତାଙ୍କ ଜୀବନ ବିତି ଯାଉଥିଲା ସେଇଠି ଆଉ ସିଏ କହୁଥିଲେ କଣ ଅଲଗା ଜାଗା କିଣିବା ରହିଆ ଯାହାର ଜାଗା ଥିଲା ସେ ଖାଲି ଏଇ ଧାନ ଚାଉଳ କରୁଥିଲେ ଆଉ କଣ।
ଚାଷବାସ କରୁଥିଲେ।
ଚାଷବାସ କରୁଥିଲେ ଏବେତ ଏବେ ତ ଆମ ସରକାର୍ ଯୋଉ ଆସିଛନ୍ତି ଯେ ଚାଉଳ ବା ଣ୍ଟୁଚନ୍ତି ଲୋକ ଏବେ ଚାଷ କରିବା ବି ଛାଡ଼ିସାଇଲେଣି।
ଛାଡ଼ି ସାରିଲେଣି ହଁ ସେ ଅଲଗା ବ୍ୟବସାୟ କରିବା ପାଇଁ ବାହାରିଗଲେ।
ହଁ ଆପଣ ଗାଁ-ଗାଁ କୁଆଡ଼େ?
କେନ୍ଦ୍ରାପଡ଼ା ଆମର।
ଓହ କେନ୍ଦ୍ରାପଡା ଆମର ସେଟା ପୁରୀ ସାଇଡ।
ପୁରୀ ସାଇଡ଼େରେ ଆଚ୍ଛା, ମାନେ ବାପା ଘର ଶାଶୁଘର ସେଇପଟରେ ସବୁ।
ହଁ ବାପଘର ଶାଶୁଘର ସେଇପଟେ ସବୁ, ମାନେ ଶାଶୁଘର ଏପଟେ ଆମର ଜଟଣୀ।
ଆଚ୍ଛା-ଆଚ୍ଛା ହଁ।
ବାପଘର ସିଆଡ଼େ ପୁରୀ ଏ ପୁରୀ ପାଖେରେ ଆଉ। ମତେ ସ୍କୁଲୁ
ଆଉ ଇଏ ଦିପହର ପାଇଁ କଣ କଲେଣି?
ଦିପହରେ ଆମର ଆଜି ଭାତ, ଡାଲି ଏଇ ପୋଇ ଆଳୁ ପଡ଼ିକି ତରକାରୀ ହେବ, ଆଉ କାଙ୍କଣ ଆଳୁ ଭଜା ଆଉ ପିଲାଙ୍କର ତ ପାମ୍ପଡ଼ ନହେଲେ ଖାଇପାରିବେନି ଯେମ୍ତି ଆଉ କଣ। ଆଉ ଏତେ ଦିନ୍ ହେଲାଣି ବହୁତ୍ ଦିନି ପଖାଳ ଖାଇ-ଖାଇ ମୁଣ୍ଡ କଣ ହେଇଗଲାଣି ନା ତାଙ୍କର ସବୁ।
ହଁ-ହଁ ଗରମ ସେମ୍ତି ହଉଥିଲା ଆଉ।
ହଁ ଆ ଆମମାନଙ୍କର ବି ସେଇଟା ଅଭ୍ୟାସ ହେଇଯାଇଛି ଏବେବି। ପ ବର୍ଷା ପଡ଼ିଲେ ବି ସେଇ ଆମେ ଖାଉଛୁ ଖାଲି ସେଇ ପଖାଳ, ଆଉ କଣ କରିବୁ ଆ
ମୁଁ କହିଲି ସ୍ୱାମୀ କଣ ଏଠି ଜବ୍ କରନ୍ତି ନା ବିଜନେସ୍ ଅଛି?
କିଏ?
ଆପଣଙ୍କର ଯୋଉ ସ୍ୱାମୀଙ୍କର ବିଜନେସ୍ ନା ଜବ୍?
ନାଇଁ-ନାଇଁ ସ୍ୱାମୀ ଚାକିରି କରନ୍ତି।
ଆପଣ?
ଏଇ ରେ ରେଲବାଇରେ ତ ଆଉ।
ହଁ-ହଁ, ଆପଣ ଗୃହିଣୀ?
ହଁ-ହଁ ମୁଁ ଗୃହିଣୀ ଏଇ ପିଲାମାନଙ୍କୁ ସବୁ ପଢ଼ାପଢ଼ି କରେ। ପାଖେରେ ଯଦି କୋଉ ଛୁଆ ଆସନ୍ତି ଯୋଡ଼େ ଘନେ ତାଙ୍କୁ ଟିଉସନ୍ ଟିକେ କରୁଚି।
ଆଚ୍ଛା-ଆଚ୍ଛା ହଁ। ମୋର ତ ଆମର ସେ ଭୁବନେଶ୍ୱରରେ ବିଜନେସ୍ ଅଛି ସେଇଟା ଚାଲିଛି ଆଉ।
ହଁ ଯାହା ହେଉ ଆପଣ କେବେ ଜଟଣୀ ଆସନ୍ତିନି?
ଜଟଣୀ ଯାଇଛି ଥରେ ଦିଥର ଏମିତି କିଛି ଦରକାର୍ ପଡ଼ିନି, ଦରକାର୍ ପଡ଼ିଲେ ଯିବା।
ହୁଁ ଗଣେଶ ପୂଜା ଜଟଣୀରେ ବଢିଆ ହଉଛି ଆସୁନାହାନ୍ତି କେତେରେ।
ହଁ ଦେଖିବା ଯିବା କେତେବେଳେ ଆଉ।
ହୁଁ ମୋ ଶାଶୁଘର ସେଇଠି ତ ମୁଁ ଯିବି। ଆପଣ ଆସନ୍ତୁ କେତେବେଳେ ଦେଖିବେ ଜଟଣୀରେ ଆମର ଗଣେଶ ପୂଜାଟା ବହୁତ୍ ପ୍ରସିଦ୍ଧ ନା। ହୁଁ-ହୁଁ-ହୁଁ।
ଆଉ ରଜରେ କଣ କଲେ ସବୁ?
ରଜରେ କଣ ଏଇ ରଜ ତ ହଉଛି ଏଇ ଝିଅ ମାନଙ୍କର ପର୍ବ ଆଉ କଣ ଆମେ ତ ସ୍ତ୍ରୀ ଲୋକମାନେ ଏଇତ କଟା ବଟା ଏରା ସବୁକିଛି କରିଆନି, ଆଉ ଝିଅମାନେ ଦୋଳି ଖେଳିିଆ ଏ ଆଉ ସକାଳୁ ଉଠିକି ଗାଧେଇଆ ଏଇସବୁ ତାଙ୍କର ଚାଲିଲା। କିଏ ମେହେନ୍ଦୀ ଲଗେଇ ପକଉଛି ଆମ ଘରକୁ କଣ ଆସି ସବୁ ଲୋ ଝିଅମାନେ ସବୁ ଆସନ୍ତି ଗାଁର ସବୁ।
ହୁଁ, ହୁଁ, ହୁଁ ଗାଁକୁ ଯାଇଥିଲ ନା ଏଇ ଭୁବନେଶ୍ୱରରେ କଲେ?
ନାଇଁ ନାଇଁ ଗାଁକୁ ଆସିଥିଲେ ଜଟଣୀ ଆସିଥିଲି ଆଉ ସେ ଗାଁରେ ସବୁ ପିଲା ଗୁଡ଼ା ଅ ଅଛନ୍ତି ବହୁତୁ ରଜ ସମୟରେ ସବୁ ଘରକୁ ଆସିବେ ଆମରବି ବଡ଼ ବାରିଟା ଏରେ ସବୁ ଗଛରେ ପ୍ରାୟ ଦିଇ ଚାରିଟା ଖଣ୍ଡେ ଦୋଳି ଲାଗିଥାଏ ଆ ସେଇ ତ ତାଙ୍କର ପୁରା ମ ମଜା ଚାଲିବ ଯେ ଖାଇବାକୁ ଡାକିଲେ ଆସିଆର ନାହିଁ ସେଇ ଦୋଳି ପାଖରେ ସବୁବେଳେ ଆପଣଙ୍କର କେମିତି ସବୁ ହେଇଥିଲା?
ଆମର ତ ମୁଁ ନନ୍ ଓଡ଼ିଆ ଆମର ରଜ ନାହିଁ ବାକି ଆମେ ଜାଣିଛୁ ରଜ ବିଷୟରେ।
ହଁ, ହଁ ତଥାପି ଆପଣଙ୍କୁ କଣ ସୁ କେମିତି କଣ କୋଉ ମାନେ ପ୍ରସିଦ୍ଧ କଣ ପର୍ବ ଗୋ
ଆମର ଆମର ହଉଛି ଆମର ଇଦ୍ ହୁଏ ଇଦ୍ ଦିଟା ଅଛି। ଆମର ହଁ ଇଦ୍ ହୁଏ ରମଜାନ୍ ହୁଏ। ଆଉ ଆମର ମାନେ ରମଜାନ ମାନେ ଆମର ସେ ଯେଉଁ ଉପାସ କରନ୍ତି ରୋଜା ରଖନ୍ତି। ସେ ପୁରା ମାସେ। ଏଥିରେ ଆମେ ସ୍ ହୁଁ ହୁଁ ପୁରା ମାସେ ପୁରା ମାସେ ହଉଛି କଣ କେମତି କି? ସେଟା ଆମର ତ ବର୍ଷ ପୂରିଲେ ନା ଏଥର ପଡିଥିଲା ଫେବୃଆରୀରୁ ମାର୍ଚ୍ଚ ମାସେ
ଅହ।
ଫେବୃୟାରୀ ପନ୍ଦର ସତରରୁ ପଡ଼ିଥିଲା ମାର୍ଚ୍ଚ ପନ୍ଦର ସତର ନା କଣ? ଏମତି ପଡ଼ିଥିଲା ଆମ ସୂର୍ଯ୍ୟ ଉଦୟ ପୂର୍ବୁରୁ ଆମେ ଯାହା ଟିକେ ଟିକେ ବି ହୋଉ ଗୋଟେ ଅଛି ଖାଇବାର ବୋଲିକି ଯିଏ ଯାହା ଖାଇବ ଟିକେ ଆଁ ପାଟିରେ ପକେଇବା କଥା ଆଁ ସୂର୍ଯ୍ୟ ଉଦୟ ପୂର୍ବୁରୁ ଯାହା ଟିକେ ଖାଇବୁ ଫୁଣି ଦିନ ସାରା ପୁରା କାଷ୍ଟା ପାଣି ବି ନୁହେଁ ତାପରେ ଫୁଣି ସୂର୍ଯ୍ୟଅସ୍ତ ପରେ
ହୁଁ।
ଖାଇଲା ଆଉ ମାନେ ଯାହାକୁ ଯେମି ଯେତିକି ରୁଚିଲା ସିଏ ସେତିକି ଖାଇବ ଆଉ ସେଇଟା ହଉଛି ଓପାସ ମାସଟା
ଭଲ ଯାହା ହଉ ଏମିତି ଓପାସ କରିବା କ ଥା କଲେ ସେ ଦେହଟା ଭଲ ରହେନା ସବୁବେଳେ ହୁଁ
ତି ସେ ଗୋଟେ ଅଲଗା ଆଉ କଣ?
ହଁ ଭଗବାନଙ୍କ ପାଇଁ ଟିକେ ଭକ୍ତି ରହିବ ଆଉ ଏଇ ଏମିତି ସବୁ କଲି ଲୋକ ମନରୁ ସବୁ ହିଂସା ପଳୋଉଛି ନା ଆଉ କଣ?
ହୁଁ ହୁଁ।
ହୁଁ ଆ ଈଶ୍ଵର ଭକ୍ତି ରହିଲେ ଯାହେଲେ ଲୋକ୍ ଲୋକମାନଙ୍କ ଭିତରେ ଏତେ ବି ଲୋଭ ମୋହ ମାୟା ଏସବୁ ଛାଡ଼ୁଛି ଟିକେ ଯାହା
ହଁ ହଁ। ସେଇଟା ଆଉ ସେଇଥିରେ ଯାହା ଆମର ନମାଜ୍ ପଢ଼ାଯାଏ ଦିନରେ ପାଞ୍ଚ ଟାଇମ୍ ନମାଜ ପଢାଯାଏ ଆମର କୁରାନ୍ ପଢ଼ାଯାଏ ଯିଏ ଯେତେ କରିପାରିଲା ଆଉ
ଆପଣ ପୁରା ନିଷ୍ଠାରେ ରୁହନ୍ତି ନା
ହଁ ହଁ।
ଆ ଯୋଉ ଉପାସ ରଖନ୍ତି ମାନେ କିଛି ଖାଆନ୍ତିନି ମାନେ କଣ ତ
ନା ନା ନା ନା କିଛି ଖାଇବାର ନାହିଁ ସେ
ଆଉ ସନ୍ଧ୍ୟାବେଳକୁ ବି କିଛି ମାନେ ପୁରା ମାସେ କାଳ ସେମିତି ଉପାସ
ହଁ ମାନେ ସେଇୟା କହୁଛି ପା ସୂର୍ଯ୍ୟ ଆଁ ଉଦୟ ପୂର୍ବୁରୁ ଯାହା ଟିକେ ଖାଇବେ ସବୁଦିନ ଆଉ ପୁରା ସୁ ସୂର୍ଯ୍ୟଅସ୍ତ ପରେ ଯାହା ଯେ ଯିଏ ଯାହା ଖାଇଲା ଯେତିକି ତାକୁ ରୁଚିଲା ଆଉ
ଅ ହ।
କି ହଁ ତାପରେ ସେ ମାସ
ଏତେ ଯାଙ୍କେ ରହୁଥିବେ ମାନେ ଆପଣ ବଡ଼ିଟାକୁ କେତେ ଇଏ କରି ରଖୁଥିବେ ନା ଦେହଟା ପୁରା ଉଁ ହୁଁ ଦେହ ମୁଣ୍ଡ କଣ ହେଇଯାଉନଥିବ
ହଁ ସେ ଶୀତ ଦିନରେ କଣ ଜଣାପଡ଼େନି ଦିନଟା
ହଁ
ହଁ ଟିକେ ଏଇ ଖରା ଦିନରେ ଯୋଉ ପଡିଯାଉଥିଲା ଟିକିଏ କଷ୍ଟ ଲାଗୁଥିଲା ଖରା ଦିନରେ ଜାଣିଥିବେ କେତେ ଖରା ଆଉ ଏମିତି ନହେଲେ ବାକି ସେଟା ତ ଆମର ଅଛି କରିବାକୁ ପଡ଼ିବ ଯେମିତି ହେଲେ
ଯା ହୋଉ ଆପଣ ଏତେ ସବୁ କରୁଛନ୍ତି ମାନେ ସେଇଟା ବଡ଼ କଥା
ଆ ହା
ହ ହଉ ମୁଁ ତାହେଲେ ରଖୁଛି ନହେଲେ ମୁଁ ଆପଣଙ୍କୁ ପଛେ କଥା ହେବି ଆଉ ହାଁ
ଠିକ୍ ଅଛି ହଁ